ହ୍ୟାଲୋ। ନମସ୍କାର ନମସ୍କାର ଆଜ୍ଞା।
ନମସ୍କାର ନମସ୍କାର ହେ।
ଆଉ କଣ କରୁଛନ୍ତି। ଶୁଭ ଅପରାହ୍ନରେ?
ଏ ଅପରାହ୍ନରେ ବର୍ତ୍ତମାନ ଖାଇକି ଟିକେ ବାସନ ଫାସନ ମାଜୁଥିଲି।
ଆଜ୍ଞା ଆଜ୍ଞା।
ଏ ବାସନ ଫାସନ ମାଜିକି ତାକୁ ଧୋଇକି ଆସିଛି ତ ଏପଟେ ରୁମ୍ କୁ ପ୍ରବେଶ କରୁଛି ଆପଣଙ୍କର କଲ୍ ଆସିଲା ଆଉ
ଆଛା ଆଛା ଯୋଉଁ ଆପଣଙ୍କର ଆପଣ ବାହାରେ ମାନେ ଇଏ କରୁଛନ୍ତି। ହୁଁ ବାସ କରୁଛନ୍ତି। ମାନେ ଏବେ ପାଠ ପଢା ଚାଲିଛି ନା କଣ?
ହଁ ପାଠପଢ଼ା ସଇଲାନି।
ସରିଲାଣି ନାଇଁ?
ଆଜ୍ଞା।
ଆଛା ଆଛା। ହୁଁ ଆଉ ଏବେ କଣ ମାନେ କୋଉଁଠି ନିଯୁକ୍ତି ପାଇଲେଣି ନା ପାଇନାହାନ୍ତି?
ଆଜ୍ଞା ଆଜ୍ଞ ଗୋଟେ ଏଇ ଘରୋଇ କମ୍ପାନୀ ଗୋଟେ ଅଛି ଏଠି।
ଘରୋଇଇ ଆଚ୍ଛା ଆଚ୍ଛା। ଆପଣ ଆପଣତ ଆପଣ କଣ ନି ଯ ହାତରେ ମାନେ ହାତ ରାନ୍ଧି ରୋଷେଇ କରୁଛୁ।
ଆଜ୍ଞା ଆଜ୍ଞା ଆଜ୍ଞା ନିଜେ ଏକ ଭଡା ଘରେ ରହୁଛି। ସେ ହାତରେ ରାନ୍ଧିକି ରୋଷେଇ କରୁଛି ଆଉ।
ଆଚ୍ଛା ଆଚ୍ଛା ଆପଣ ବହୁତ ମାନେ ବହୁତ ସମୟ ମାନେ ଏ ମାନେ ବଜାରରୁ କିଣିକି ଖାଇବାକୁ ପଡୁଥିବ ମୁଁ ଶୁଣିଛି।
ହଁ ହଁ ବେଳେବେଳେ ଯେତେବେଳେ ହଁ। ପାଖାପାଖି ବହୁତ ସମୟ ମୋର ବାହାର ଖାଦ୍ୟ ହିଁ ଖାଏ। ଏଇ ଯେତେବେଳେ ପାଖରେ ଥାଏ ଯୋଉ
ସେଟା ଆପଣଙ୍କ ଶରୀରର ବହୁତ କ୍ଷତିକାରକ ଏଥିପାଇଁ ଯେ ଆପ ଆପଣ ଦେଖନ୍ତୁ ଆପଣ ଏକେ ରେ ବାହାରେ ରହୁଛନ୍ତି ବାହାରେ ଆପଣ ଗୋଟେ ନିଯୁକ୍ତି ମାନେ ଚାକି କିରୀ କରିଛନ୍ତି ତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମାନେ ଆପଣ ଶଶରୀର ଟିକେ ଯତ୍ନ ନେବେ ଆପଣ ସବୁବେଳେ ବାହାର ଖାଦ୍ୟ ଖାଉଛନ୍ତି ବାହାର ଖାଦ୍ୟରେ ବହୁତ କିଛି ଖରାପ ରହୁଛି ଆପଣ ଜାଣିଛନ୍ତି ନା?
ଆଜ୍ଞା।
ଆପଣ ଯଦି ସେଇ ଖାଇବାରୁ କିଛି ରୋଷେଇ କରି ଘରେ ଖାଆନ୍ତେ ତାହେଲେ ବହୁତ କିଛି ଭଲ ହୁଅନ୍ତା। ।
ହଁ ମ୍ୟାଡାମ ଆପଣ ଯାହା କହୁଛନ୍ତି ଠିକ ଯେ ହେଲେ ସମୟ ବାହାର କରିବା ସମୟଟା ହେଉଛି ମୁଖ୍ୟ ଜିନିଷ ମୋତେ ସମୟ ହିଁ ହୁଅନି। ସମୟ ଯଦି ହୁଅନ୍ତା ତାହେଲେ ମୁ ନିଜେ ହାତରେ ରୋଷେଇ କରନ୍ତି।
ଆଜ୍ଞା ଠିକ ଅଛି ମୁଁ ଆପଣଙ୍କ କଥାରେ ବହୁତ ଏକମତ ଆପଣ ବି ଭଲ କଥାଟେ କହୁଛନ୍ତି ସମ ହଉନି ଦେଖନ୍ତୁ ସମୟ କାହାରି କି ଅପେକ୍ଷା କରେ ନାହିଁ। ତ ନିଜେ ସମୟ କିଛି କିଛି ବାହାର କରିବା। ସେଥିପାଇଁ ଟିକେ ଚେଷ୍ଟା କରିବା ଏତେ ବ୍ୟସ୍ତ ବହୁଳ ଜୀବନରେ ଯଦି ଆମେ ଏ ଆମେ ଯଦି ଆଜି ଚାକିରି କରୁଛେ କଣ ପାଇଁ ନିଜ ଶରୀରେ କେମତି ଖାଇବା କେମିତି ପିଇବା କେମିତି ରହିବା କେମିତି ନିଜେ ସବୁ ଭଲରେ ରହିବା ତ ନିଜେ ଭଲରେ ରହିବାକୁ ହେଲେ ନିଜ ଶରୀର ଭଲ ରହିବା ଦରକାର ଆପଣ ଏଇପଟେ ଚାକିରି କରୁଥିବେ ଟଙ୍କା ପଇସା ଅର୍ଜନ କରୁଥିବେ ଉପାର୍ଜିତ କରୁଥିବେ ବର୍ତ୍ତମାନ ବାହାର ଖାଦ୍ୟ ଖାଇକି ଯେମତି ପେଟରେ ଆମର ଏବେ ମାଂସ ବଡୁଛି ହାଡର ସମସ୍ୟା ବାହାରୁ ସେମତି ସମସ୍ତେ ବାହାରିବ ଟା କେତେ ଦୂର ମାନେ ଠିକ ଲାଗିବ। ବୁଝିଲେନା।
ଶରୀର ହଉଛି ମୁଖ୍ୟ ଜିନଷ ଶରୀର ଟିକେ ଯତ୍ନ ନେବାର କଥା। ସ୍ୱାସ୍ଥ୍ୟ ହି ସମ୍ପଦ। ମୁଁ ଆପଣଙ୍କ କଥ ଏକମତ ଯେ କିନ୍ତୁ ଏଇ ଗୋଟେ ଜିନିଷ ମତେ ସମୟ ଟିକେ ଅଭାବ ରହୁଛି ଯେ ହେତୁ ଦୂରକୁ ପଳାଉଛି ଦୂର କୁ ଆସିକି ପୁଣି ରୋଶେଇ କରିବାଟା ବିଳମ୍ବ ଟିକେ ହେଇଯାଉଛି। ହଁ ମ୍ୟାଡାମ ତଥାପି ଆପଣ କହିଲେ ନା ମୁଁ ଚେଷ୍ଟା କରିବି ଆଜ୍ଞା। ଆଜ୍ଞା ଆଜ୍ଞା।
ଆଚ୍ଛା ତାହେଲେ ଠିକ ଅଛି ଆପଣ ଯଦି ଏତେ ସାରା ଅସୁବିଧାରେ ଅଛନ୍ତି ଠିକ ଅଛି। ମୁଁ ମୁଁ ମୁଁ ବୁଝୁଛି ତ ଆପଣ ବି ସେଥିରୁ ଟିକେ କିଛି କିଛି ସମୟ ବାହାର କରି କରିବେ ଆଉ ନିଜ ସଵରକୁ ଦେଖନ୍ତୁ ସେମିତି ନୁହେଁ ଯେ ଆପଣ ସବୁଦିନ ମାନେ ରୋଷେଇ କର ଖାନ୍ତୁ ଆପଣ ଯେମିତି ଆମର ସକାଳେ କିଛି ରାନ୍ଧି ଦେଲେ ସେ ରନ୍ଧା ଖାଦ୍ୟ ରହିଲେ ରାତିରେ ପଖାଳ କରି ମଧ୍ୟ ଖାଇପାରିବ। କିଛି ନହେଲେ ଆସନ୍ତା କାଲି ବି ଖାଇକି ଯାଇପାରିବ କିଛି କିଛି ଟିକେ ଏ ଦେଲେ ବହୁତ ଭଲ ହବ ଆଉ ବୁଝିପାରିଲେ? ଏପଟେ ଆପଣ ଅର୍ଥର ଯେହେତୁ ବାହାରେ ରହୁଛନ୍ତି ଆପଣ ଘର ପାଇଁ ବି ଇଁ ଦେଉଥିବେ, ପଇସା ଅର୍ଥ ତାପରେ ଆପଣ ଙ୍କର କିଣା କିିଣି ଖାଦ୍ୟ ପାଇଁ ବି ଯାଉଛି ଆପଣଙ୍କର ଯେହେତୁ ଆପଣ ଆଜିକାଲି ଯୁବପଢି ଆପଣଙ୍କର ତ ବହୁତ ଖର୍ଚ୍ଚମୟ ଥିବ ଯେମିତି କି ଆପଣଙ୍କର ଅତର ସାବୁନୁ ଉ
ଆଜ୍ଞା,
ତ ଆଉ ସବୁ ଇତ୍ୟାଦି ଇତ୍ୟାଦି ତ ଆପଣ ସେ
ସେଗୁଡିକ ତ ମୁଖ୍ୟତଃ ଆମର ପ୍ରଧାନ ଜିନିଷ ସେଟା ମୋର ା ପାଖାପାଖି ସମସ୍ତଙ୍କର ସେଇ ଜିନିଷ ଦରକାର ନିତିଦିନିଆ ଜୀବନ ଭିତରେ ତ ଆକୁ ଯଦି ନ କିଣିବା କି ମୋ ନିଜ ପାଖରେ ରଖିବାା ତ କେମିତି ହେବ ମ୍ୟାଡ଼ାମ ଆପଣ
ଆଚ୍ଛା, ଆପଣ ଠିକ କଥା କହୁଛନ୍ତି କିନ୍ତୁ ଉଁ ଟିକେ ଯାହାବି ହେଲେ ଶରୀରକୁ ଧ୍ୟାନ ଦେବେ ଆଉ ଆଉ ଆପ ଆପଣଙ୍କର ଆଜି ମଧ୍ୟାହ୍ନରେ ଖାଦ୍ୟର ସବୁ ପ୍ରକାର କଣ କଣ ସବୁ ହେଇଚି?
ଆଜି ମୁଁ ଭାତ କରିଥିଲି ତାପରେ ହରଡ଼ ଡାଲି କରିଥିଲି ବଜାରରୁ ମାଛ ଆଣିଥିଲି ଭାକୁର ମାଛ ତାକୁ ଆଣିକି ଭାଜିଥିଲି ଆଉ କାକୁଡି ଆଣିଥିଲି କାକୁ କାକୁଡ଼ି କାଟିକି ସାଲାଡ଼ ତିଆରି କରିଥିଲି ସେଥିରେ ଦହି ଟିକେ ପ
ଆଛା ଆପଣ ତ ସବୁଦିନ ବଜାରରୁ କିଣ ଖାଆନ୍ତି ଓ ଆଚ୍ଛା ଆଛା ଆପଣଙ୍କର ବୁଧବାର ଯୋଉ ଆପଣଙ୍କର ଛୁଟି ଦିନ ଥାଏ ନାଇଁ ଯେହେତୁ ମାସର ଶେଷ ବୁଧବାର ଆପଣଙ୍କର ଜଉ ବ ମାନେ ଛୁଟି ଅଛି ନାଇଁ। ଆପଣ ସେଥିପାଇଁ ଘରେ ରୋଷେଇ କରୁଛ ମୁଁ ସେ କଥା ଭାବୁଛି ଆପଣ ତ ବଜାରରୁ କିଣି ଖାଆନ୍ତି ଘର ଖାଇବା କଣ ଆଜି କର ଦେଇଚନ୍ତି।
ଆଜ୍ଞା ଆଜି ଛୁଟି ଥିଲା ତ।
ସେମିତି ଛୁଟି ଥିବାରୁ ଆପଣ ଖାଦ୍ୟ ଅ କଲେ ସେମିତି ଆପଣଙ୍କ ପାଖରେ ଆପଣଙ୍କୁ ସମୟ ଅଭାବ ବହୁତ ଅଛି। ଠିକ ଅଛି ଆପଣ ଟିକେ ଭୋରୁ ଉଠିବାକୁ ଚେଷ୍ଟା କରନ୍ତୁ। ଆପଣ ଟିକେ ଆପଣଙ୍କର ଯେମିତି ଆପଣ ଖାଦ୍ୟ ବ୍ରସ୍ ମାନେ ଆପଣଙ୍କର ଦ-ଦନ୍ତ ମର୍ଜନ କରି ଆଉ ଗାଧେଇ। ପାଧେଇ ଆସିବାକୁ ମିନିମମ୍ ତିରିଶ ରୁ ମିନିଟ ଲାଗୁଥିବ ତିରିଶ ମିନ ଆପଣ ଭାତ ବି କିଛି ବସିି ପାରିବେ ଡାଲି କରି ତାଦିହରେ କିଛି ବି କରିପାରିବେ। ଏମିତି ନୁହେଁ ଯେ ଆପଣ ସବୁଦିନ କିଣିକି ଖାଆନ୍ତୁ ଉଁ ସବୁଦିନ କରିକି ଖାଆନ୍ତୁ କିଛି କିଛି ବଜାରରୁ ମଧ୍ୟ କିଣି ପାରିବେ ବୁ
ନିହାତି ନିହାତି ଆପଣ ମୋତେ ଏଇ କଥାକୁ ଉତ୍ସାହିତ କଲେ ମତେ ବହୁତ ଭଲ ଲାଗିଲା। ଆଚ୍ଛା ମୁଁ ଗୋଟେ ଜିନିଷ ଗୋଟେ ବୁଝି ଇଚ୍ଛା ଶକ୍ତି ଥିଲେ ସବୁ ହେଇପାରିବ ସମୟ ମିଳି ନଗେଇ ଖାଇଲୁ ଗୋଟେ ପ୍ରକାର। ଦେଖିବାକୁ ଗଲେ ବାହାନା ଯଦି ଆମେ ନିଜ ମନରେ ରଖିବା କି। ନାଇ ମୁଁ ଆଜି ରୋଷେଇ କରିକି ଯିବି ଆସିଲେ ଖାଇବି। ଯଦି ସମୟ ବାହାର କରିିକି ରୋଷେଇଟା କରିଦେବି ତାହେଲେ ହେଇପାରିବ। ହୁଏତ ଗୋଟେ ଦିନ କୋଉ ଦିନ ଦି ଦିନ ହାତରୁ କଣ ହେଇଯାଇପାରେ କିନ୍ତୁ ବହୁତ ଦିନ ରୋଷେଇ ହେଇପାରିବ। ଚାହିଁଲେ ସେଇଟା ମୁଁ ନିଜ ଆପଣ କଥା ମୁଁ। ମୁଁ ଗ୍ରହଣ କାଲିି ମୁଁ କାଲିଠୁ ଚେଷ୍ଟା କରିବି ନିଜ ହାତରେ ନିଜେ ରୋଷେଇ କରିବାକୁ। ଆଉ ସମୟ ବାହର କରି ରୋଷେଇଟାକୁ କରିବାକୁ ମୁଁ ଚେଷ୍ଟା କରିବି।
ଆଜ୍ଞା ଆଜ୍ଞା ଆପଣଙ୍କର ଯାହା ହଉ ଏଇ କ
ତାପରେ ବି ମ୍ୟାଡ଼ାମ ଦେଖନ୍ତୁ ବାହାରେ ଖାଇଲେ ଏକରେ ଆମେ ଖାଦ୍ୟ ଖାଉଚେ। ହଁ ଖାଦ୍ୟ ଖାଉଚେ ବାସି ଦୁଇରେ ପ-ପଇସା ହଉଛି ଅଧିକା। ତି ତିନି ରେ ଆଉ ସମୟ ପାଇଁ ସେଟା ହଉଚି ହାନି କାରକ। ଯଦି ଆମେ ଘରେ ବନେଇ ଖାଉଛେ ଏକେରେ ଖାଉ ସୁ ସୁସ୍ୱାଦୁ ସୁଷମ ଖାଦ୍ୟ ଦୁଇ ରେ ଆମେ। ଶରୀର ପାଇଁ ଭଲ ତିନି ରେ ଆମ ନିଜ ରୁଚି ଅନୁସାରେ ଆମେ ନିଜେ ଯାହାକୁ କରିବା।
ଆଜ୍ଞା।
ଆପଣ ମତେ ଆଜି ମ୍ୟାଡ଼ାମ ଶିକ୍ଷା ଦେଲେ। ସେଇଟା ମୁଁ ଆପଣଙ୍କର ଚିର ଋଣି ହେଇ ରହିିଯିବି ସବୁଦିନ ପାଇଁ।
ଆଚ୍ଛା ଆଚ୍ଛା। ଯାହା ହଉ ମୋର ଯଦି କିଛି ସମୟରେ ଯଦି ଜଣେ କିଛି ବୁଝିପାରୁଚି। କିଏ ବହୁତ କିଛି ଜାଣିପାରୁଚି ତ ମୁଁ ସେ ସମୟ ନିଶ୍ଚିନ୍ତ ଦେବି କାରଣ ନି ଯି ଅଁ ମାନେ କାହାର କିଛି ସମୟରେ ଯଦି କି କିଛି ଜୀବନର ମାନେ ଭଲ କଟୁଛି କିମ୍ବା ତାଙ୍କୁ କୌଣସି ରୋଗ ହବାର ସ ସମ୍ଭାବନା ରହିବନି ଯେମିତି ଆମର ଘରେ ତିଆରି କରି ଖାଇବାରେ। ମୁଁ କିଛି ବୁଝି ଦେଲାରୁୁ ଯଦି ଆପଣ ବୁଝିପାରୁଛନ୍ତି ତ ସେଥିପାଇଁ ମୁଁ ନିଶ୍ଚୟ ସମୟ ଦେବି ଆପଣ ଆପଣର ଯେତେବେଳେ ଯାହା ଦରକାର ହବ ଶରୀର ପାଇଁ ହଉ ସ୍ୱାସ୍ଥ୍ୟ ପାଇଁ ହଉ କିମ୍ବା ଭଲ ମନ୍ଦ ସୁଖ ଦୁଃଖରେ ମୋର ସାହାଯ୍ୟ ନେଇପାରିବେ ବୁଝିପାରିଲେ। ମାନବ ସେବା ହିଁ ଈଶ୍ୱର ସେବା ମାନେ ଯଦି ଆମେ କିଛି କୌଣସି ମନୁଷ୍ୟକୁ ଯଦି ଆମେ ସେବା କରିପାରୁ ଚେ ଭଗବାନ ନିଶ୍ଚିନ୍ତ ଆମ ଉପରେ ସନ୍ତୁଷ୍ଟ ହେବେ ଆଉ ମୁଁ ଆଶା କରୁଛି ମୋର ପ୍ରତ୍ୟେକ କଥା ଆଜି ଆପଣ ରଖିବାକୁ ଟିକେ ଆପଣକୁ ଚେଷ୍ଟା କଣ କରିବେ ଏଇଟା ମୋ ପୁରା ଅନୁରୋଧ।
ଆଜ୍ଞା ଯାହା ମତେ ଜିନିଷ ଶିଖିବାକୁ ମିଳିଲା ଆପଣ ଚିନ୍ତାଧାରା ମ୍ୟାଡ଼ାମ୍ ବହୁତ ଉଚ୍ଚ କୋଟି ର। ସମସ୍ତଙ୍କ ପାଖରେ ଚିନ୍ତାଧାରା ନଥିବ ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ନିଜ କଥା ନିଜେ ବୁଝିବାକୁ ଲୋକ ସମୟ ପାଉ ନାହାଁନ୍ତି କିନ୍ତୁ ଆପଣ ସମାଜ ପାଇଁ ଏତେ ସବୁ କଥା ଚିନ୍ତା କରୁଛନ୍ତି ଯାହା ହଉ ଜାଣି ବହୁତ ଖୁସି ଲାଗିଲା ମ୍ୟାଡାମ ଆପଣ ଏ ସମୟ ମାନେ କଥା ମୁଁ କହୁଛି ଏମତି ଘର କାମ ସାରିକି ନିଜ ନିଜ କାମ ସାରିକି ପରିବାର କଥା ବୁଝିକି ଆପଣ ଏତେ ସମୟ ପାଉଛନ୍ତି ତ ସେଇଟା କେମିତି କଣ ଟାଇମ୍ ଟାକୁ ଆପଣ ସମୟକୁ ମ୍ୟାନେମେଣ୍ଟ କରୁଛନ୍ତି? ସନ୍ତୁଳନ କରୁଛନ୍ତି ସେଇା ଟିକେ ମୋତେ ଟିକେ ବୁଝେଇବେ କି?
ମୁଁ ପ୍ରଥମରୁ କହିଛି ସମୟ କେବେ ତୁମକୁ ଅପେକ୍ଷା କରିବନି ତୁ ତମେ ସମୟରୁ କିଛି ବାହାର କରିବ। ଯେମିତିକି ଦେଖନ୍ତୁ ଆମେ ଯଦି ସମୟକୁ ବାହାର କରିବା ତ ମାନେ ନିଜ ନିଜ ହିସାବରେ ଆମେ ସବୁ ମାନେ ନିଜେ ଭୋରୁ ଉଠିବା ତ ଭୋରୁ ପାଞ୍ଚଟାରୁ ଉଠିକି ଆଗେ ନିତ୍ୟ କର୍ମ ସାରିଦବା କି ଯାହା ଜଳଖିଆ ଖାଇବା କଥା ଖାଇବା ଆମେ ସେଇଟା ଡେରିରେ ଖାଇବା କାହିଁ ଜଲଦି ନ ଖାଇବା। ପଛେ ଭୋରୁ କମ ଶୋଇକି ଆମେ ଦିନରେ ମଧ୍ୟ ଶୋଇପାରିବା କିନ୍ତୁ ଆମେ ଭୋର ଉଠିବା ଯଦି ଭୋରରୁୁ ଆପଣ ଉଠୁଛନ୍ତି ଆପଣ ସବୁ କାମ ଭଲରେ ଭଲରେ କଟୁଛି ବୁଝିପାରିଲେ ତ ଆପଣ କହୁଛନ୍ତି ଆପଣଙ୍କ କମ୍ପାନୀ ଟାଇମ ଥିବ ଆଠ ଘଣ୍ଟା ନହେଲେ ବାର ଘଣ୍ଟା ଦିନ ନଅଟାରେ ଯାଉଥିଲେ ରାତି ନଅଟା ଆଉଥିବେ ତ ବାରରୁ ଚବିଶ ଘଣ୍ଟା ହଉନଥିବ ନା। ଆ ଆଠ ଘଣ୍ଟା ତ ଆପଣ ଯଦି ଦିନ ନଅଟାରୁ ଆଠ ଗଲେ ବି ସନ୍ଧ୍ୟା ପାଞ୍ଚଟା ରେ ଆସି ପାରୁଛନ୍ତି ଆପଣ ଖାଇ ପିଇ ଆରାମ ସେ ଦିନ ରାତି ଦଶଟାରେ ଶୁଅନ୍ତୁ ରାତି ଦଶଟା ଶୋଇଲେ ଆପଣ ଭୋରୁ ପାଞ୍ଚଟା ଛଅଟା ଉଠିବେ ଛଅଟାରୁୁ ଆଠଟାରେ ଦି ଘଣ୍ଟାରେ ଆପଣ ନିତ୍ୟ କର୍ମ ସାରି ରୋଷେଇବାସ କରି ଯିବେ ଏତ ଏଇଟା ମୋର ଅନୁରୋଧ ଭାବିବେ ତ ସେଥିପାଇଁ ମୋ କଥା ଟିକେ ରଖିଲେ ମୁଁ ବହୁତ ଖୁସି ଅନୁଭବ କରିବି ଆଉ ବୁଝ ବୁଝିପାରିଲେ ନା।
ମ୍ୟାଡାାମ ଆପଣ ସିନା କହୁଛନ୍ତି ଏଇଟା ଆପଣଙ୍କ ଅନୁରୋଧ କିନ୍ତୁ ଏଟା ଆପଣଙ୍କର ମୋ ପ୍ରତି ଏଇଟା ଉପଦେଶ ମୋତେ ବହୁ ବହୁତ ଖୁସି ଲାଗିଲା ଆପଣ ଙ୍କ କଥା ଶୁଣିକି।
ଆଉ ଆପଣଙ୍କ ଉପଦେଶ ମୁଁ କେବେ ଭୁଲିବନି।
ଆଛା ଆଛା ଆଛା ମୋ କଥ ଥା ରଖିଥିବାରୁ ଆପଣଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଆଉ ସମବେଦନା ଜଣାଉଛି। ଆଉ ବତ୍ ବର୍ତ୍ତମାନ ପାଇଁ ମୋର କିଛି କାମ ଥିବାରୁ ମୁଁ ଏବେ କଲଟିକୁ ସମାପ୍ତ କରୁଚି। ଆଉ କିଛି ବି ମୁଁ ମାନେ ଫାଙ୍କା ହେଲି। ମୁଁ ଫାଙ୍କା ତ ଅଲରେଡି ହେବି ଯଦି କିଛି ଲୋକଙ୍କ ପାଇଁ ମୁଁ ନିଶ୍ଚୟ ଫାଙ୍କା ହେଇକି ଚେଷ୍ଟା କରିବି କିଛି ଆଲୋଚନା କରିବା ପାଇଁ ଆଉ। ଆଜ୍ଞା ଏବେ ତାହଲେ ର ରଖୁଛି ମୁଁ ନମସ୍କାର।
ନମସ୍କାର।